ହ୍ୟାଲୋ।
ହୁଁ
କି କହୁଛନ୍।
ଦିଦି ପ୍ରଣାମ୍।
ଆଜ୍ଞା ସାର ପ୍ରଣାମ୍।
ଆଉ କଣ କରୁଛନ୍ତି।
ମୁଁ ଏଁ ପାଠ ପଢଉଛି ଆପଣ?
ଓଁ ପାଠପଢା।
ହୁଁଉ ପିଲା ନୁହଁ ମୁଁ ଦିଦି ପା।
ଓହୋ ସରି, ସରି। ଆଉ କଣ ଖାଇଥିଲେ?
ମୁଁ ରାତିରେ କିଛି ଖାଏନି।
ଓହୋ ଡାଏଟ୍?
ହୁଁ, ଉଁ।
କେତେ କେଜି ଅଛନ୍ତି କି ଡାଏଟ୍ କରୁଛନ୍ତି?
ମୁଁ ବୟାଳିଶୀ କେଜି ଅଛି।
ବୟାଳିଶୀ କେଜିି ରେ ଡାଏଟ ଓମ୍ ଏମ୍ ଜି।
ଇଂଗ୍ରାଜୀ ବ୍ୟବହାର କରନ୍ତୁ ନାହିଁ?
ଆପଣ ଓଡିଆ ଦିଦି ଅଛନ୍ତି କି ଅଙ୍ଗନ ଅଙ୍ଗନବାଡି ଦିଦି।
ମୋ ବଡ ମାଙ୍କର ଅଙ୍ଗନବାଡିଆଛି ।
ହଁଅଁ
କେମିତି ଜାଣିଲ?
ଅଣ୍ଡା ଚା ଅଣ୍ଡା ଛତୁଆ ଆଣୁଛନ୍ତି?
ନାଁ।
ଆଉ।
ମୁଁ ଅଙ୍ଗନବାଡି କାମ ଅଧେ କରେ ଜାଣିଛ ଅନଲାଇନ କାମ ସବୁ ପ୍ରାୟ। ସବୁତ ସବୁ ମୁଁ କରେ।
ଆଉ ତମକୁ ଅଙ୍ଗନବାଡ଼ି ଦିଦି କାହିଁକିନା ସତକଥା ଆଉ।
ହୁଁଉଁ ହଃ ହଃ। ମୋ ଗୋଡ କାଇଁ ବିନ୍ଧୁଛି?
ଆଉ ଆସ କୁୁଦିଦେବି।
କଣ କରିବ?
ଘଷି ଦେବି।
ଫାଷ୍ଟ କଣ କହିଲ?
କୁଦିଦେବି।
କଣ?
କୁଦିଦେବୀ ବୋଲି କହିଁଲି ଆରେ ସେଇ ଘଷିବା ଟାଇପର। ଘଷିଦେବି ଘଷିଦେବି।
ନାଁ ଫାଷ୍ଟ କଣ କହିଲ?
ଘଷିଦେବି।
ନାଁ ଫାଷ୍ଟ ଅଲଗା।
ଫାଷ୍ଟ କହିଲି କୁଦିଦେବି ବୋଲି ମାନେ ଘଷିଦେବି ସେଟା।
ଆଚ୍ଛା।
ଆଉ କଣ?
ଗୋଟେ କଥା କହିବି? ଆମ ପଟିଆ ଭାଷା ତମକୁ ସବୁ ଜଣା ହେଲା?
ଆଜ୍ଞା।
କିନ୍ତୁ ତମ ପଟେ ଆମକୁ ପ୍ରାୟ ଜଣା ନାଇ ନା?
ନା ଜାଣିଛ ତ ସବୁ କୋଉଟା ତମେ ଜାଣିବ?
ଗୋଟେ ଗୋଟେ ଜାଣିବା
କୋଉଟା ଜାଣିବା?
କି କିନ୍ତୁ ତମ ପଟିଆ କଥାବାତା ବହୁତ ଭଲ ବହୁତ ବଢିଆ ମତେ ବଢିଆ ଲାଗେ।
ହଉ ତାହଲେ ଆସ ରାହିବ।
ହଉ ଠିକ୍ ଅଛି।
ରହିବ ଟି?
ହଁ।
ତମ ପେ ବେଦର
ଶୁଣା ଯାଉନି ହୁଁ?
ତମପେ ତାହେଲେ ଗୋଟେ ରୁମ ଦେଖାହବ?
ରୁମ୍ ଦେଖିବ?
କାଇଁ ବନେଇ ଦବୁ ଘରେ।
ଫୋନ୍ ଫୋନ୍ ପାଖକୁ ନିଅ।
କହିଲି ତାଲେ ତମ ପାଇଁ ଗୋଟେ ରୁମ୍ ବନେଇବାକୁ ପଡିବ ଘରେ।
କାହିଁକି?
ରହିବାକୁ।
କଣ ଖାଇଚ?
ଖାଇବା।
ଖାଇବା ହେଇଛି।
ମଣିଷ ମାନଙ୍କ ଖାଇବା ତ?
ଆଜ୍ଞା। ଆପଣ ଆପଣ ତ ଡାଏଟ କରିଛନ୍ତି ଆଉ ଅଙ୍ଗନବାଡି।
ଆଁ ଆ।
ପିଲା
ମାରିବି।
ଅଣ୍ଡା ଦଉ ନାହା ଅଣ୍ଡା ନ ଦେଲେ ନାଇ ଛତୁଆ ଦଉଛି ତ?
ମୁଁ କାଇଁ ଦେବି।
ଆଉ ବଡ଼
କଣ ଟେ କହୁଥିଲି ଭୁଲଗଲି। ପୃଥିବୀ ଧ୍ୱଂସ କେବେ ହବ?
ଦି ହଜାର ତିରିଶ।
ଫାଇନାଲ ତ?
ଫାଇନାଲ।
ଏଇ ଚାରି ବର୍ଷ ଆଉ ଚାରି ବର୍ଷ ଆମ ହାତରେ ଅଛି?
କେଜାଣି।
ଚାରି ବର୍ଷ ଆମ ହାତରେ? ଲାଇନରେ କଣ ପାଇଁ? ହ୍ୟାଲୋ।
ଆଉ କଣ କରୁଛନ୍ତି ଏବେ?
ମୁଁ କହିଲି ଲାଇନ ରେ କଣ ପାଇଁ ରହିଆକୁ କହିଲ କି?
କଣ କହିଲେ?
ଲାଇନ ରେ କାଇଁ ରହିବାକୁ କହିଲେ?
ଏଇ ଦେଖୁଥିଲି।
କଣ?
ୟାର୍
ଆଚ୍ଛା। କଣ ଦେଖଉଚି?
ନଟ୍ ମେନସନ୍ ଦେ
ହୁଁ ହୁଁ।
ମୁଁ ଜାଣିନି କେବେ ଧ୍ୱଂସ ହବ।
କିଏ କହିଲା?
ଏବେ ମାଳିକା ବଚନ ତ ସବୁ ସତ ହେଇ ହେଇ ଯାଉଛି।
ହୁଁ। ମାଳିକା କେବେ ପଢିଛ ନା?
ନା ପଢିନି। ମୁଁ ଚାହୁଁଛି ବହୁତ ଇଚ୍ଛା ଅଛି ପଢିବାକୁ ଯେ
ହେ ହେ ପଢନି ମୁଣ୍ଡ କାମ କରିବନି।
ହଁ ପଢିଛ ତମେ?
ହଁ
ହଁ, ଅଙ୍ଗନବାଡି ଦିଦି ଆଉ ପଢିଆ କୁ ପଡିବ ଆଉ।
ପ୍ଲିଜ୍ ଟିକେ ପାଣି ପିଇ ଦିଅନ୍ତୁ।
ପାଣି ସେପଟ କଣ।
ପାଣି କମ୍ ପିଇବା ଦ୍ଵାରା ପାଣି ପିଇବା କମ୍ କରିବା ଦ୍ଵାରା ଦେହରେ ବହୁତ ପ୍ରକାର ରୋଗର ହେବାର ସମ୍ଭାବନା ଅଛି।
ତମେ ପାଣି କମ୍ ପିଉ ମାନେ ପିଉଥିଲ କି?
ଯେମିତିକି ଡେମୋ, ଏକ୍ଜାମ୍ପଲ୍ ହେଉଛି ମୁଁ।
ସତରେ?
କମ୍ ପାଣି ନାହିଁ, ଆମର ଏପଟ ପାଣି ଟିକେ ଖରାପ। ଆମର ଏପଟେ ଏଣ୍ଟର। ସେଆାଣଣ୍ଟ୍ର କ
ଇଣ୍ଡଷ୍ଟ୍ରିୟାଲ?
ହଁ, ଇଣ୍ଡଷ୍ଟ୍ରିଆଲ ଏରିଆରେ ତ, ଆମର ଟିକେ ପାଣିରେ ଆଇରନ ବେଶୀ ଆସେ।
ହଁ
ସେଥିପାଇଁ ଆମ ଏପଟ ଟିକେ ବେଶୀ ରୋଗ, କିଡନୀ ପାଇଁ। ଆଜ୍ଞା।
ଓହୋ।
ସେଥିପାଇଁ
ତାହେଲେ ଆମ ପଟକୁ ପଳେଇ ଆସ? ଆମର ପୁରା ମଧୁର ଜଳ।
ମଧୁର ଜଳ ଆହୁରି
ଆହୁରି ବିପଦ?
ହଁ
କାଇଁକି?
ଖାଲି ଜଳ କଣ ମଧୁର ହେଇଗଲେ ହେଇଗଲା କି, ତାର ଅଛି ନା ଦେଖିବାକୁ ପଡିବ ସବୁ।
କଣ ଦେଖିବ?
ଭାଗ ମାପ।
କରୁଥାଅ ସେମିତି ଭା
ନିଶ୍ଚିତ। ମିସ୍ତ୍ରୀ ଯେମିତି ଗୋଟେ ଘର ବନେଇଲେ କେତେ ସିମେଣ୍ଟ, କେତେ ଗୋଡି, କେତେ ଇଟା ଲାଗିବ, ସବୁ ଠିକ୍ ପରଫେକ୍ଟ ହେଲେ ଯାଇକି, ଘର ଟା ପରଫେକ୍ଟ ହବ।
ହୁଁ, ହୁଁ, ତମେ ଭଲ କିନ୍ତୁ କହୁଛ ତ। ମତେ କାଇଁ ଲାଗୁନି ତମର କଣ ଥରେ ଥରା ଥରି କରେ ବୋଲି ଗୋଡ ହାତ। ଭଲ କହୁଛ?
ହୁଁ।
କହିବା ଶକ୍ତି ବଢିଆ ଅଛି।
ଶୁଣ, ଫୋନ ରେ ମତେ କେହି ବାହୁନି ପାରିବେନି ହେଲା।
ହୁଁ।
ରିଏଲରେ ମତେ ବାଡେଇ ଦେଲେ, କି ପଳେଇଲେ, ମୁଁ କିଛି କହିବିନି କାହାକୁ।
ହୁଁ
ହୁଁ।
ତାହେଲେ ଭଲ।
ଆଉ ଗୋଟେ ଦିଇଥର ମିଶିଲା ପରେ ଆଉ ବାଡେଇ ପାରିବେନି ଆଷ୍ଟ ଥରେ ଦିଇଥର।
ମାନେ ଫ୍ରଣ୍ଟ ଟୁ ଫ୍ରଣ୍ଟ ଟିକେ ଇଣ୍ଟ୍ରୋ ଭୋଟ ପିଲାଟା ଆଉ।
ହୁଁ।
ଦେଖିଛ ନା ଗୋଟେ ରିଙ୍ଗସ୍ ରେ। ବସ୍ ବାଲା ତାକୁ ତା ଷ୍ଟପେଜ ରେ ବି ଛାଡି ନଥିବ ସିଏ ଆଗକୁ ପଳେଇଥିବ ଇଏ କିନ୍ତୁ ଇଣ୍ଟ୍ରୋଭୋଟ ବୋଲି କହିପାରୁନଥିବ ବସ୍ ବାଲା କୁ ବସ୍ ରଖବୋଲି।
ନାଁ ଏଡା ଦେଖିନି
ହଁ ତମେ ଦେଖିଛ।
କାଇଁ ମ।
ଦେଖିଛ।
ତାଙ୍କୁ ପଠେଇଦେଲି ବି ଟିକେ।
ତ ନା ତମେ ତ ଖାଲି ଦେଶୀ ଚିକେନ ପଠେଇବ ତମେ
ହଁ ହଉ ଯୋଉଗୁଡା ତମକୁ ପସନ୍ଦ ସେଇଟା ପଠେଇଲେ ଖରାପ। ରି ରିପ୍ଲାଏ ବି ନାହିଁ ମନେ ପଇଲା, ମନେ ପଇଲା ମାନେ ରିପ୍ଲାଏ ବି ନାହିଁ। ଏଇନା ରିଲ୍ସ୍ ରେ। ହଁ ତମେ ତ ସବୁ କରି ପକଉଛ କିନ୍ତୁ ମୋ ପାଖକୁ କିଛି ଆସୁନି ଆଉ। ତାହେଲେ ମୋ ଆଇ ଡି ଖରାପ। ହଁ ହଁ ମୁଁ ଦେଖିଛିି କାହିଁକି ମୁଁ ତ ଆଖି ବୁଜିକି ଦେଖୁଥିଲି।
ମିଛ କୁହନି ଯାଅ ଦେଖ। ମୁଁ ଇଷ୍ଟାଗ୍ରାମ୍ ବହୁତ କମ ୟୁଜ କରୁଛି ଏବେ କିଛି ଦିନ ହେଲା।
ହଁ ମୋ ହେଇଟା ସିନ୍ ହଁ ହଁ ଏଟା ସିନ୍ ହଉଛି ଆଉ।
ନା ନା ମୁଁ ସେଗୁଡା ସବୁ ମାନେ କଣ କହିଲ ମୁଁ ମାନେ ସେମିତି ମାନେ ମାନେ କଣ କହିବି ବୁଝେଇ ପାରୁନି ତମକୁ। ନା ନା ମୁଁ ସେଗୁଡା ସବୁ ମାନେ ଇଏ କରିଦିଏ। କିନ୍ତୁ ଖୋଲିକି ଦେଖିବାକୁ ଟାଇମ ହୁଏନି। ମୁଁ କିନ୍ତୁ ଦେଖିଛି। ମୁଁ କିନ୍ତୁ ଦେଖିଛି। ତମେ ଦେଶୀ ଚିକେନ ପଠେଇଥିଲ ଚୁଲିରେ।
ହଉ ହଉ।
ହଉ।
ତମକୁ ପଠେଇବି ଯା ଛାଡ ଆଉ କଣ କହିବି?
ହଉ ହେଇଗଲା।
କଣ ହେଇଗଲା?
ଏଠି।
କଣ?
ହେଇଗଲା।
ସେ କଣ ଟେ ହେଇଗଲା କହୁନ?
ହିପା।
କଣ ହେଇପା?
ଦେଖୁନ ତମେ।
ଓହୋ।
ହୁଁ।
ଆଉ।